ପ୍ରଭା ତମେ କଣ କେବେ ଫୋନ୍ ଫୋନ୍ କରୁନାହାନ୍ତି ଟିକେ କିଛି ମନେ ପଡୁ ନେଇଁ?
ହଁ ମୁଁ ମିଣ୍ଟିଏ ଏଇନେ କାମରେ ବ୍ୟସ୍ତ ରହୁଛି ଇଏତ।
କଣ ଟିକେ ବ୍ୟସ୍ତ ରହୁଛନ୍ତି ଭଉଣୀ କଥା ଟିକେ ମନ ପଡୁନାହିଁ ମୁଁ ଫୋନ୍ କଲେ ଆପଣ ଉଠଉଛନ୍ତି।
ଆ ସେମିତି ମାନେ ଟିକେ ମ ଦେହ ଭଲ ରହୁନି କେ
ଆଚ୍ଛା ଆଚ୍ଛା କଣ ଖରାରେ ଦେହ ଭଲ ଲାଗୁନଥିଲା ବସିିଆ ଆପଣଙ୍କର କାଲି ବର୍ଷା ହେଇଥିଲା?
ହଁ ବର୍ଷା ହେରିକା ଉଠେଇ ଥିଲା ଆଉ ଖରା ବେଳେ ଟିକେ ହେଇଥା ଅଳ୍ପ ଟିକେ ହେଇ ଖାଲି ପଳେଇଥିଲା ଆଉ ନାଇଁ ଏତେ ଯୋଉ ନୁହଁ ଆଉ। ମାଟି ନା ଟିକେ ହେଇଛି ମାଟି ତିନ୍ତି ତିନ୍ତି ଜାଣି ସେମିତିଆ ଟାଇଟ୍ ର ବର୍ଷା ହେଇଛି।
ଆଉ ସେଇଆକୁ ଗରମ ହଉଥିବ ଆଉ ବହୁତ୍ ଗୁଳିୁ ଗୁଳି ବି ହଉଛି ଏବେ। ଖରା ଯଉ ଭଳିଆ ହଉଚି ଘରୁ ବାହାରିବାକୁ ବି ଇଛାହଉନଥିବ? ଆଉ ଆଉ କଣ ଖାଇଥିଲେ ଆଜି ସକାଳୁ?
ମୁଁ ଖାଇଥିଲି ପିଠା ହେରିକା ଖାଇଥିଲି ଆଉ ପିଠା ଯୋଉ କ୍ଷୀର ହେରିକା ତମେ କଣ ଖାଇଥିଲ?
ମୁଁ ଖାଇଥିଲି ରୁଟି ଭଜା ଖାଇଥିଲି ଆଉ ଘରେ ସବୁ ଭଲ ଅଛନ୍ତି ତ?
ହଁ ଯାହା ତମେ ଆମ କଲ୍ କଲେ ଭଲ ଅଛି ତମ କଲ୍ କଲ ମ ମନେ ପଇଲା। ତମ ଗାଁ କଉରା ବୁଲା ବୁଲିବା ଜେଗା ଥିବ କୁହ ମୁଁ ବୁଲିବାକୁ ଯିବି।
ବୁଲିବାକୁ ଜାଗା ତ ଏତେ ବିଶେଷ କି କିଛି ନାହିଁ କିନ୍ତୁ ଆପଣ ତଥାପି ଜାଣିଥିବେ ଆମର ଏ ସେପଟ ତ ଯେତିକି ଜାଗା ହେଇଗଲାଣି ତଥାପି ଆପଣ ଜାଣି ଥିବେ ଆମର ତ ରହୁଛି ଓଳା ଶୁଣି ଗୁମ୍ଫା ତ ଯାଇଥିବେ ସେପଟ ସାଇଟ୍ ରେ ଆମର ନଲତିଗିରି ଯଉ ଉଦୟଗିରି ରତ୍ନଗିରି ଏଇପଟେ ଏତିକି ଅଛି କିଛି ଏତେ ଜିନିଷ ନାହିଁ। କି ତୁ ଆମ ଯାଜପୁରରେ ତ ଅଛି ଜାଣିଥିବେ ଆଉ ବିରଜା ମା ମନ୍ଦିର କୁସୁମା ପାର୍କ ଅଛି।
ପାର୍କ ଅଛି।
ହଁ ସେଠିକି ଯାଇଥିଲେ?
ନାଁ ଯାଇନି ମୁଁ ଜାଣିଛି ମାନେ ଇଏ ଆଉ। ଆମର ଦିଦି ହେରିକା ରହୁଥିଲେ ଘର ପାଖରେ ପଢୁଥିଲେ ସେଠି ଯାଇକି ଏନ୍ସି କଲେ
ଯଇକି ଦେଖନ୍ତୁ ସେ ଜାଗା ଟା ବହୁତ୍ ଭଲ ଲାଗୁଛି ସୁ କୁସୁମା ପାର୍କ ଟା ସୁନ୍ଦର ଟେ ହେଇଛି ଏବେ ରଜ ବି ପଡିଥିଲା ଆଜ୍ଞା?
ଗୋଟେ ବୋଟିଂ ବି କରିବାକୁ ଯାଜପୁରେ ଗୋଟା କୋଉଥି ଥିଲା?
ମା ପାରି ଭିତରେ ଅଛି ଆମର ଭିତରେ ସେ ଅଛି ଚାପ ଖେଳନ୍ତି ମା ମୁଁ ମନେ ନାହିଁ। କୁ ମା ଚାପ ଖେଳନ୍ତି ସେଠି ସେଥିପାଇଁ ସେ ପାଣି ଭିତରେ ତ ସେ ବୋଟିଙ୍ଗ ଟା ବି ଲୋକ ଦେଖନ୍ତି ଯାଇକି ବୁଲିକି ଦେଖନ୍ତି। କିନ୍ତୁ ଡର ଲାଗେ ସେ ବୋଟିଂ କରିବ ବହୁତ୍ ବିରାଟ ବଡ ନଦୀ ଭଳିଆ ସେ ଜାଗାଟା ହେଇଛି।
ହଁ ହଁ ତମେ ପହଁରା ହେରିକା ଶଖିଛ ନା ହି
ହଁ ମୁଁ ପହଁରା ଶିଖିଛି ନଇ କୁଳିଆ ପିଲା ଆମେ ପହଁରା ଶିଖିବୁନୁ? ଆମେ ଛୋଟ ବେଳେ ପହଁରି ପହଁରିକି ଶିଖି ଯାଇଛୁ।
ହୁଁ ହୁଁ ଶିଖିବା ଦରକାର ସେଟା ଯିବୁ କେତବେଳେ ବି ଅସୁବିଧା ପଡିବ
ହଁ ବା ଭାଇ ବନ୍ୟା ଫନ୍ୟା ଯୋଉ ଆମ ଗାଁ ରେ ହଉଛି କୁହନ୍ତୁ ଯେତେବେଳେ ନଈ ବଢି ହଉଥିବ ଘରେ ଆଗରେ ପାଣି ଆସିବ ଗାଧେଇ ଇଚ୍ଛା ହବନି ପହର ଟା ଚିକେ ନିହାତି ଦରକାର ଆଉ ନହେ ବି ଗାଧୋଇଲେ ଦେ କୌଣସି ଯୋଉ ଖାଲି ଜାଗାରେ ବୁଡିଯିବୁ ନା ସେଥିପାଇଁ ଶିକ୍ଷା ନିହାତି ଦରକାର ନଈ କୂଳ ସବୁ ପିଲା ସେ ଶିକ୍ଷା ଦରକାର ପହଁରା ଆପଣ ଶିଖିଛନ୍ତି ପହଁରା?
ହଁ ସ ମୁଁ ଶିଖିଲିଣି ଆସି ନଅ ଦଶ ବର୍ଷ ଶିଖି ଯାଇଥିଲି ବାର ତେର ବର୍ଷରୁ ଶିଖି ଯାଇଥିଲି ତ ପଢୁଥିଲି ସେ ସମୟରେ ମୁଁ ଶିଖି ଯାଇଥିଲି ର
ଆଉ କଣ ଭୁଲି ଯାଇଛନ୍ତି ନା ଏବେ ଅଛି ପହଁରା?
ଚ ଏବେ ବି ଗାଧେଇ ଯାଉଛି ପ୍ରତିଦିନ ଗାଧେଇ ଯାଉଛି ନା ଘରେ ଛୁଟିରେ ଅଛୁ ଗାଧୋଇବାକୁ ଯିବାକୁ ପଡୁଛି ସାଙ୍ଗମାନଙ୍କ
ହଁ ଭଲ ଲାଗିବ ଆମେ ତ ଆଉ କଣ ନଈକି ଯାଇପାରୁଛୁ ନା ଗାଧେଇ ପାରୁଛୁ ସାଙ୍ଗମାନେ ସବୁ ତ କୁଆଡେ ଗଲେଣି? ବାହା ହେଇଗଲେଣି କିଏ କ ଚାକିରି କଲେଣି ଆଉ ଆଉ ଯୋଉ ଆମର ଆସୁନାହାନ୍ତି କେତେବେଳେ ଆମର ଏବେ ରଥଯାତ୍ରା ହଉଛି ଆସୁନା ଟିକେ ବୁଲିକି ଯିବେ
ହଁ ଯିବା ବୁଲିବାକୁ ଜି
ଏବେ ତ ଗଣେଶ ପୂଜା ଆସୁଛି ଭାଇ ଆପଣଙ୍କ ତ ଗଣେଶ ପୂଜା ନିହାତି ହଉଥିବ ପୁଅ ପିଲାଙ୍କ ଗଣେଶ ପୂଜା ର ମଉଜ ପୁରା କରନ୍ତି ଆଉ।
ହଁ ଗଣେଶ ପୂଜା ତ୍ୟାଗ କରିବୁ ଏ ତମ ସଶୀଲ ସାବୁ ଜାଣିଛନ୍ତି ଗଣେଶ ପୂଜା ଭଲସେ ହୁଏ ଜାଣିଛନ୍ତି ବୋଲି।
ଗଣେଶ ପୂଜା ରେ କଣ ହଉଛି ଭାଇ?
ଦି ଜଣଙ୍କ ଭିତରେ କମ୍ପିଟିସନ ଚାଲିଯା
ହଁ ହଁ ହଁଁ ଏପଟ ଗାଁ ସେପଟ ଗାଁ ଏନ୍ତି ଚାଲିବ ଡିଜେ ଆସିବ ଆାଇକି ବଜେଇବେ କିଏ କିଏ ଭଲ ନାଚି ପାରିଲା କିଏ ଭଲ ଗୀତ ଲଗେଇ ପାରିଲା ଭ କିନ୍ତୁ ଭଲ ନୁହଁ ଭାଇ ସେଇଟା କମ୍ପିଟିସନ କଲେ ହଁ ମନା କରୁନି ଠାକୁର ଠାକୁର ସମାନ ମନେ ରଖିଥା ଠାକୁର ବଡ ଆଉ ସାନ କେବେ ନଥାନ୍ତି ଠାକୁର ଠାକୁର ସିଏ ବଡ ଦେଇକି କିଣି ଉଞ୍ଚର କରିଥାଏ କି ସାନ ଯାହାର ଯେତିକି ପଇସା ଥାଏ ସେ ସେତିକିରେ କରିଥାଏ ଆଉ ସମତିଙ୍କ ହାତରେ କହୁ ତା ପାଖରେ ଯେତିକି ପଇସା ନାହି କିନ୍ତୁ କେବେ ମନେ ରଖ କେବେ ଯୁକ୍ତି ତର ଲଗେଇବନି ଠାକୁର କିଏ ବଡ କିଏ ସାନ ଠାକୁର ହେଲେ ଗୋ କେବେ ବି ସମସ୍ତେ କହୁଛନ୍ତି ପୁଅ ପିଲାଙ୍କର ଆକ୍ଚୁଲି ପୁଅ ପିଲାଙ୍କର ଟିକେ ବୁଦ୍ଧି ଥିବା ଦରକାର କେବେ କେ କମ୍ପିଟିସନ ସେଇଟା କେବେ ଲଗେଇବନି ଠାକୁର ନା ଠାକୁରଙ୍କ ଆଗେ କମ୍ପିଟିସନ ଲଗଉଛ ସେ ଅଲଗା ଠାକୁର ନା ଇଏ ଠାକୁର କେଟା କମ୍ପିଟିସନ ଲଗେଇବ ସେଇଟା ଭୁଲୁ ସେଇଟା ସତ ତ ପୁଅ ପିଲା ବହୁତ ମାଡ ଗୋଳ ବି ହୁଅନ୍ତି ଏଇ ଗଣେଶ ପୂଜା ଏ ବେଳେ ଦେଖିବେ ପିଇ ଦିଅନ୍ତି ପିଇବା କ ଥା ନୁହଁ ତମେ ଠାକୁରଙ୍କୁ ନେଇକି ଦଉଛ ଭସାଣି କରୁଛ ଠାକୁରଙ୍କୁ ବିଦାୟ ଦଉଛ ହୁଁ ଆଉ ଆପଣଙ୍କ ଆଡେ କଣ କିଛି ପର୍ବ ପର୍ବ ହଉଛି ହେଲାଣି?
ଯେ ତମ ଘ ତମ ଘର ପାଖାପାଖି ଏତେ ପର୍ବ ହେଇକା ତ କହିବାକୁ ଗଲେ ସବୁ ସମାନ ଯେନ୍ତେ ଆଜି ଯାଣିଥିବେ ହଁଉ ଜ୍ୟେଷ୍ଠ ପୂର୍ଣ୍ଣଣି ଯୋଉଟା କରୁଛି
ଆଉ ଆପଣଙ୍କର କିଛି ପର୍ବ କଣ କଣ ହୁଏ ଆମର ତ ଦଶରା ପର୍ବ ହୁଏ ଆମର ତ ଦଶହରା ହେଲେ ଆମର ମେନ ପର୍ବ ଖଣ୍ଡାୟତ ମାନଙ୍କର ଜାଣିଥିବେ ଦଶହରା ପର୍ବ
କି ଆମର ତ ସେମିତି ଫର୍ ଫରିକ ଏତେ ଇଏ କରନ୍ତିି
ନାଇଁ ଆମ ଗାଁ ରେ କଣ ପ୍ରତ୍ୟେକ ଗାଁରେ ଯୋଉମାନେ ଖଣ୍ଡେତ ମାନେ ଥାନ୍ତି ତାଙ୍କର ଦଶହରା ଆମର ଦୁର୍ଗା ପୂଜା ଯଉ ଯଵାରା କହନ୍ତି ସେଇଠା ଆମର ପୂଜା ଥାଏ ଦଶହରା ଦୁର୍ଗା ପୂା ଦେଖୁଥିବ ଖଣ୍ଡା ଧରୁଛନ୍ତି। ସେଥିପାଇଁ ଆମର ପୂଜା ହୁଏ ଆମର ହଁ ଆମର ଖଣ୍ଡା ପୂଜା ହୁଏ ଆମର ମୂର୍ତ୍ତି ବନାନ୍ତି। ଆମର ଖଣ୍ଡା ନେଇକି ପୂଜା ଘରେ ପ୍ରତ୍ୟେକ ଘରେ ଖଣ୍ଡା ଥିବ ଯୋଉ ମାନେ ଖଣ୍ଡା ଥିବ। ତ ତାଙ୍କରେ ଖଣ୍ଡା ଥିବ ସେ ନେବେ ଗୋଟେ ଜାଗାରେ
କରନ୍ତିନି ମାନେ ଯେତ ତିକି ଅଛି ଆମ ଗାଁରେ କହିବା ଗଲି ସିକ୍ସଟିରୁ ଯୋଉ ଷାଠିଏରୁ ସତୁରି ଭାଗେ ମାନେ ଖଣ୍ଡେ ଅଛନ୍ତି ରେ
ହଁ।
କେହି ଆମର ଗାଁରେ ସେମତି କେହି ପୂଜା କରନ୍ତିନି ମୁଁ ଦେଖିନି।
ଆଚ୍ଛା ନାଇଁ ଆମ ଗାଁରେ କ ବହୁତ ଜଣଙ୍କ ଗାଁ ରେ ଦେଖି ଖୁଣ୍ଡା ପ୍ରତ୍ୟେକ ଘରେ ଖଣ୍ଡା ନିହାତି ଥିବ। ପୂର୍ବ ପୁରୁଷ ମାନଙ୍କର ଆଗରୁ ଖଣ୍ଡା ଥାଏ, ସେଇଟା ଆମର ରହିଥାଏ ପରମ୍ପରା ହୋ ରହୁଥାଏ ସେଇ ଠୁ ଆମର ପୂଜା ହୁଏ, ଖଣ୍ଡା ପୂଜା ହୁଏ, ଆଉ ଏମାନେ ଦେଖେ ମୂର୍ତ୍ତି ବନେଇ ପଜା କରୁଛନ୍ତି, ଆମର ମୂର୍ତ୍ତି ମୂର୍ତ୍ତି ବନାନ୍ତିନି, ଆମର ଖଣ୍ଡା ମାନେ ଖଣ୍ଡାୟତ ମାନେ ଖଣ୍ଡା ହିଁ ପୂଜା କରିବୁ, ମୂର୍ତ୍ତି ବନେଇଲେ କଣ ହବ। ପଇସା ନଷ୍ଟ ହବ, ସେଇ ଖଣ୍ଡା ଗୁରା ନବ ଭଲସେ ଭୋଜିବାତ କରିବ, ଠାକୁରଙ୍କୁ ଶାନ୍ତିରେ ପୂଜା କରିବ। ଆଣି କବ ଆମ ପିଠା ପଣା ହୁଏ, ସିଆଡେ ପିଠା ପଣା ହଉଥାଏ।
ପିଠା ପଣାନ୍ତି ବି ନା ଆମର କେଦି କିଛି କେହି କରନ୍ତିନି।
ନାଇଁ ଆମର ପିଠାପଣା ହବ, ଯେମିତି ଦୋଳ ପୂର୍ଣ୍ଣିମା ହେଲେ ଗୌରମାନେ ସେମାନେ ଆମ ଘରକୁ ଦିଅନ୍ତି, ତାଙ୍କ ପର୍ବରେ ଗୌଡ ମାନଙ୍କର ଦୋଳ ପୁର ପୂର୍ଣ୍ଣିମା ହୁଏ ଜାଣିଥିବ ଆମ ରାଧାକୃଷ୍ଣଙ୍କର ପର୍ବ, ସେମାନେ ପିଠା ପଣା ଦିଅନ୍ତି ଆମ ଘରକୁ ଆଉ ସେମିତି ଆମେ ବି ତାଙ୍କୁ ଆମର ଦଶହରାରେ ଆମ ଖଣ୍ଡାୟତ ମାନଙ୍କୁ ଛାଡିକି ଆଉ ଯୋଉ କଣସି ମାନ ଅଛନ୍ତି, ତାଙ୍କୁ ସବୁ ପିଠାପଣା ଦିଆ ହୁଏ। ମନେ ରଖିବେ। ଆମର ତ ଜେନା ସାହି ଜେନା କହନ୍ତି ଆଉ ଖଣ୍ଡାୟତ ଜୋତିକ ସେ ସବୁ ଖଣ୍ଡାୟତ। ସେମାନେ ହିଁ କରନ୍ତି, ଆମର ପୁରୀ, କାକେରା ଏଇଗୁରା ସବୁ ପିଠାପଣା ହୁଏ। ଆସନ୍ତୁ, ଆମର କେତେ ପର୍ବ ହବ ପିଠା ପଣା ହବ, ନିହାତି ଆସିବେ ବୁଲିକି ବି ଯିବେ। ଆଉ ଆପଣ ଦ ଦୁର୍ଗା ଯୋଉ ଦୁର୍ଗା ପୂଜା କୋଉଠି ଯାଆନ୍ତି ଦେଖିଆକୁ? କଣ ସିଆଡି କୁ ଅଛି ଦୁର୍ଗା।
ମୁଁ ଭୁବନେଶ୍ୱରରେ ଯେତେଳେ ଥିଲି ସେଠି ବୁଲ ଥିଲି, ତାପରେ କଟକରେ ମୋ ସହିଦ୍ ନଗର ଯାଇଥିଲୁ, ଆଉ ଯାଇଥିଲୁ ଯୋଉ ଷ୍ଟେସନ ପାଖ। ଆଉ ଯେଠି ରସୁଲଗଡ ରସୁଲଗଡ ଆଉ ନା ମୁଁ ନା ନା ମୁଁ ଏବ ବର୍ଷ ମୁଁ ଆସିନି ମାନେ ମୁଁ ଯେତେବେଳେ ଥିଲି ଏବେ ତ କଟକ
ଥିଲି ଏବେ କିନ୍ତୁ ବହୁତ ଭିଡ ହେଲା କିନ୍ତୁ ଏବେ ସେ ବହୁତ ଭଲ ହେଇଥିଲା, ହୁଁ। ନାଇଁ ଆମର ଦେଖିବେ ଗଣେଶ ପୂଜାରେ ହେଇଥିଲା ଭୁବନେସ୍ଵରରେ ବି ଭଲ ହେଇଥିଲା ଗଣେଶ ଠାକୁରଙ୍କ ପୂଜା ବେଳେ ବହୁତ ଭଲ ହେଇଥିଲା। ହଁ ହଁ ହଁ ମୁଁ ଯାଇଥିଲି, ଆର ବର୍ଷ ହିଁ ଯାଇଥିଲି ବରଗଡ ବୁଲିଆକୁ ବହୁତ ସୁନ୍ଦର ଲାଗୁଥିଲା ବଡ ପୁରା ଠା ଟିକେ କରିଥିଲି।
ହଁ ହଁଁ ମୁଁ ସେଇଠୀ ରହୁଥିଲି ନା ସେଇଟି ରହୁଥିଲି। ସେଇଠି ହଁ ସେଠି ରହୁଥିଲି ତାପରେ
ହେଇଗଲା ବରଗଡ ଗଣେଶ ଠାକୁର ବହୁତ ସୁନ୍ଦର ଦେଖା ଯାଉଥିଲା ବୋଲି ପୁରା ଫେମସ ହେଇଥିଲା ଚାରିଆଡେ। ପ୍ରସିଦ୍ଧ ହେଇଯାଇଥିଲା।
ହୁଁ ସେଠି ମୋର ତ ହାପ୍ କିଲୋମିଟର ଭିତରେ ଦୂରରେ ରହୁଥିଲି ତ। ତାପରେ ତ ଏବେ କଟକ ଏବେ କଟକ ନା ଜାଣିବେ କଟକ କଟକରେ ଅଛି, ମାନେ ଏଥର ଦଶହରା ଦେଖିହେଲାଣି ମୁଁ ଘରକୁ
କିନ୍ତୁ ଲକ୍ଷ୍ମୀ ପୂଜା ଟା ହୁଏ, ଆମର ଲକ୍ଷ୍ମୀ ପୂଜା ହୁଏ ପ୍ରସିଦ୍ଧ ହୁଏ କଟକରେ ଭାଇ।
ଲକ୍ଷ୍ମୀ
ହଁ କଟକର ଲକ୍ଷ୍ମୀ ପୂଜା ଜାଣିଥିବେ, ସେଇଟା ହେଲା ପ୍ରସିଦ୍ଧ ହୁଏ। ଆଉ ଆମର ଲକ୍ଷ୍ମୀପୂଜା ଆଉ କୋଉଠି ଗୋଟେ ଢେଙ୍କାନାଳ ନା କୋଉଠି ପ୍ରସ୍ତୁତ ହେଇଥାଏ। ନାଇଁ ନା କଟକ ଦୁର୍ଗା ପୂଜା ପ୍ରସିଦ୍ଧ ହେଇଥାଏ, ଲକ୍ଷ୍ମୀ ପୂଜା ଢେଙ୍କାନାଳ ର ହେଇଥାଏ ପ୍ରସିଦ୍ଧ। ହଁ ହଁ ହଁ କଟକ ଦୁର୍ଗା ଦୁର୍ଗା ପୂଜା, ମୁଁ କିନ୍ତୁ ଯାଇନାହିଁ କିନ୍ତୁ କହନ୍ତି କିନ୍ତୁ ମୁଁ ଯେତିିକି ଜାଣିଛି, ଦୁର୍ଗା ପୂଜା କଟକରେ ବହୁତ ବାଟରେ ହଇଥାଏ, ଦୂର ହେଇଥାଏ, ବହୁତ ଭିଡ ବି ହେଇଥାଏ।
ଭୁବନେଶ୍ୱର ଭଲ ହେଇଥାଏ, କିନ୍ତୁ କଟକ ନାଁ ହେଇଯାଇଛି। ତୁ ଫୋନ କରୁ।
ହଁ କିନ୍ତୁ ଆ ସତରେ ଦେଖିବାକୁ ଗଲେ ଭୁବନେଶ୍ଵର ଅଧିକା ଭଲ ହୁଏ। ଦେଖେ କଟକରେ କାହିଁ ନାଁ କରିଚନ୍ତି ମୁଁ ବି ଜାଣିପାରୁନି।
ତା ପୂର୍ବରୁ ହେଇ ହେଇ ଆସି ହେଠି ଇଏ ମୂର୍ତ୍ତି ହୁଏ କି ମୂର୍ତ୍ତି କହିଲ ଯଉ କିଏ କୁହନ୍ତି ସିୟ ଯୋଉ ତମ୍ବା ନା କଣ ଗୋଟେ କୋଉ ଇଏ ଦେଖହନ୍ତି ସବୁ ମୋର କିଏ ମୁଁ ଜାଣିପାରୁନି ମୋର ମନେ ପଢନି।
କୋଉଟା କହିଲେ ଦୁର୍ଗାଠାକୁର।
ନା ହଁ ମାନେ କୋଉଥରେ ହୁଅନ୍ତି ମୋତି ନା କଣ? କୋଏନ୍ତି କୋଟା କଣ କୁହନ୍ତି ଚାନ୍ଦି ଚାନ୍ଦି ନା।
ଚାନ୍ଦିରେ ଯିଏ ବନେଇ ପାଇଲା ଯାହା ପାଖରେ ପଇସା ପତ୍ର ଥାଏ ସେ ଚାନ୍ଦିରେ ବନେଇ ପାରିବେ। ଯେକୌଣି ତମେ ଚାନ୍ଦିରେ କଣ ଠା ଠାକୁର ଠାକୁର ତମେ ଯେକୌଣସି ଯଉତିରେ ଗଢିଲେ ବି ଠାକୁର ଗଢିବେ ମାଟିରେ ହଉ କିଏ ସୁନାରେ ବି ଗଢୁଚନ୍ତି। କିନ୍ତୁ ଯିଏ ଯେକୌଣସି ଏ ଯାହା ପାଖରେ ଯେତିକି ଧନ ଥିବ ସେତିକି ରେ ସେ ଗଢିବେ। ଠାକୁର କହନ୍ତି ସିଏ ସବୁ ତାଙ୍କର ପଇସା ଥାଏ ଦେଖିବା ପାଇଁ ଚାନ୍ଦିରେ ଗଢାନ୍ତି ଠାକୁର ଙ୍କୁ ମନରଦିଥିବ ଯେତିକି ଯେମିତି ଗଢିଲ ଆମ ଗାଁଆଡେ ସେମିତି ସେମିତି ମାଟିରେ ଗଢ ନ୍ତିନା ଆଉ ସମତେ ଚାନ୍ଦିରେ ଗଢି ପାରନ୍ତି। ଲକ୍ଷ୍ମୀ ପୂଯା ଯିଏ ଆମ ଇଆଡ଼େ ବି ଭଲ ହୁଏ ଆସିକି କେତେବେଳେ ବୁଲିକି ଯିବେ ଆମର ବାଲିଚନ୍ଦ୍ରପୁରୁରେ ଲକ୍ଷ୍ମୀ ପୂଜା ହୁଏ।
ଉୁଁ।
ହେଟି ଭଲ ହୁଏ ଆମର ବହୁତ୍ ଠାକୁର ହୁଅନ୍ତି ଦଶଟା ଏଗାରଟା ଜାଗାରେ ଠା ଠାକୁର ହୁଅନ୍ତି ଭଲ ହୁଏ। କେବେ ବି ଆସିକି ଟିକେ ଦେଖିି ଯିବେ ଆମର ବି ଦୁର୍ଗାଠାକୁର ଲକ୍ଷ୍ମୀଠାକୁର ବହୁତ୍ ଭଲ ଇଏ ଆମ ଏପ ପଲିରେ ମୁଁ ଯେତିକି ଜାନି କିନ୍ତୁ ଆମର ଏଠି ହୁଏ ଭଦ୍ରକରେ କାଳୀ ପୂଜା ଟା କିନ୍ତୁ ଭଲ ହୁଏ ଯାଇଥିଲି ସେ ଠିକି ଭଦ୍ରକ ନାଇ କାଳୀ ପୂଜା ବହୁତ୍ ଭଲ ଲାଗେ। ସାଙ୍ଗଟେ ରହୁଥିଲେ ମୋ ପାଖରେ ତେବେଳେ ମୁଁ ଭୁବନେଶ୍ଵର ଥିଲି ଆଇକନ୍‌ ହଷ୍ଟେଲ ରେ ରହୁଥିଲି ତାଙ୍କ ଘର ଭଦ୍ରକ ସେ କୁହେ କାଳୀ ପୂଜାରେ ବହୁତ୍‌ ତ ପ୍ରସିଦ୍ଧ ତାହା ଏବେ ବହୁତ୍ ଭଲ ବି ହୁଏ କୁଆଡେ କାଳୀ ପୂଜା ଟା। ଦେଖନ୍ତୁ ଯାଇଁକି ଆପଣଙ୍କୁ ପୁଅ ପିଲା ନା ଆପଣ ଯାଇପାରିବେ। ଆପଣ ଘରେ ଛାଡି ପାରିବେ କାଳୀୂଜା ଦେଖିବାକୁ କେତେଳେ ସମୟ ବାହାର କରି ଏବ ବର୍ଷ କାଳୀ ତାହେଲେ ନିହାତି ଯିବେ ମୁଁ ତ ଯାଇପାରୁନି ଆପଣ ମୋନାଗିଟେ ଯାଇଁକି ବୁଲି ଆସିବେ ଆଉ।
ହଁ।
କଳୀପୂଜା ଦେଖିଦେବେ ଆଉ ଆଉ ଆପଣଙ୍କ ସିଆଡେ ଆଉ କିଛି ପର୍ବପର୍ବାଣୀ ହୁଏ ନା ହୁଏନି। କାର୍ତ୍ତିକଶ୍ୱର ହୁଏ ଏଇ ଗୋଟେ ପର୍ବ ର୍ପବାଣୀ ଜାଣିଥିବେ।
ହଁ ହଁ ଅଛି ହୁଏ ହୁଏ ତା ପଡେ ଶୀତ ଦିନକୁ ପଡେ।
ହଁ ଶୀତ ଦିନ ହୁଏ କାର୍ତ୍ତୀକେଶ୍ଵର କେତେ ଦିନ ପାଞ୍ଚ ଦିନେ ରହନ୍ତି ନା କଣ?
ହୁଁ ହୁଁ।
ସେଟା କଣ ପାଇଁ ହୁଏ ମୁଁ ଜାଣିନି ତମେ ଜାଣିଛ କାର୍ତ୍ତୀକେଶ୍ୱର କଣ ପାଇଁ ହୁଅନ୍ତି ସେପଟେ?
କାର୍ତ୍ତିକେଶ୍ଵର କଣ ପାଇଁ ହୁଏ ମୁଁ ସଠିକ ଭାବରେ ଜାଣିନି ମୁଁ ପର୍ବ ଅଧିକାର ବିଷୟରେ।
ହଁ ଆମ ଗାଁ ରେ ହୁଏ ଭାଇ ମୁଁ କିନ୍ତୁ ସେପଟ ଗାଁ ଆମର ଏପଟ ଗାଁ ଟା ସେଇ ଗାଁ ରେ ହୁଏ। ମୁଁ ଖାଲି ଜାଣିଛି କାର୍ତ୍ତୀଶ୍ଵର ହଉ ଆପଣଙ୍କୁ ବହୁତ ଭଲ ଲାଗିଲା ହେଇ କଥା ହେଇକି ଏବେ ଯାଉଛି ଟିକିଏ ଝିଅ ଉଠି ପଇଲାଣି ତ ତାକୁଟେ ଶୋଇଦିଏ ଭଲ ସେ ଆଉ କେତେବେଳେ ଫାଙ୍କା ହେଲେ କଥା ହେବି ଆଉ ରଖୁଛି ଭାଇ।
ହଁ ହଁ।